ହାଲୋ। ହାଲୋ ହଁ।
କଣ କରୁଚ?
ଏଇ ତ ରୋଷେଇ ବାସ ଚାଲିବ ଏଇନା ଆଉ।
ଆରମ୍ଭ ହେଇନେଇ?
ଆରାମ୍ବ ଲା ହେଲାଣି ଟିକେ ଟିକେ।
ଉଁ ହୁଁ କଁ ଖାଇଥିଲ ଆଜି?
କଣ ସେ ଚାହା ଖାଇଥିଲି ମୁଢ଼ି ସେଉ। ଏଇରା ଖାଇଥିଲି ଆଉ କିଛି ଖିଆ ହେଇନେଇ।
ଆଜି ଆଇଁଷ କଣ କରୁଚ ନା କିଛି
ହଁ ମାଛ ଭଜା ହେଇଥିଲା ଆ ଇଏ ବୋଉ କହିଲେ କହିଲେ ଆଉ ଏ ମାଛ ତରକାରୀ କରନା ମାଛ ମୁଣ୍ଡ ପକେଇକି କରିଦେ ହଉଚି ଉଁ ପୋଇ ନାଡ଼ା ଆଉ ଡାଲି ଟିକେ କରିଦେ। କଲରା ଭଜା ହବ ଯାଉଥିଲି ବା କାଟାକୁଟି କରିବା ପାଇଁ।
ଓହୋ ହଁ ଉଁ ହୁଁ ଆମର ସେମ୍ ରୋଷେଇ କି କିଛି ହେଇ ନାଇଁ ଇଏ ଯୋଉ ଆଣିଥିଲେ ଯୋଉ ଆମର ଏପଟରେ ନଈ ଅଛି ନା ସେ ନଈ ମାଛ ଆଣିଥିଲେ ସକାଳେ ଲୋକ ଧରିଲେଣି ଯେ ଭେଦି ମାଛ ଖାଲି ଆଣିଛନ୍ତି, ତାକୁ ଭାଜି ଦେଇ ଛାଣି ଦେଇଛି ସେରା ତରକାରୀ ଭେଣ୍ଡି ପକେଇକି ତରକାରୀ କରିମୁ ଆଉ ପୋଇ କରିମି ହୁଁ ଆମର ହେଇନାହିଁ ଆରମ୍ଭ ଖାଲି ପଖାଳ ଖାଇ ଦେଇଛନ୍ତି ଏବେ ଗରମ ଖାଇବେ ଯାଇକି ସାଡେ ଗୋଟେ ଦିଟାରେ ମୁଁ କହିଲି ଦେଖିଆ କଣ କରୁଛନ୍ତି ଆଉ ହୁଁ ହୁଁ।
ହଁ ହଁ ହଁ।
ଆଉ ଝିଅ ପୁଅ?
ମୋର ଝିଅ ଗଲା ଏଇନା ଅଙ୍ଗନୱାଡ଼ି ବୋଉ ନେଇକି ଯାଇଛି। ହଁ ଆଜିବା ଦାଣ୍ଡ ପଟେ ନେଇକି ଗଲେ ବୋଉ ତାକୁ। ବଡ ଛୁଆଗୁରା ପଳେଇବେ ଛୋଟ ଛୁଆଗୁଡା ସେ ତାର ଯାଇପାରିବେନି ଏଇନେ ତାଙ୍କୁ ନେଇକି ଗଲେ ଏପଟେ। ଆଉ ଏଇ ଦି ମାସେ ହେଲା ଯାଉଛି ତିନି ବର୍ଷ ପୁରିଲା ତ!
ହୁଁ।
ଆଜ୍ଞା ମୁଁ ଯାଉଛି।
ଓହୋ ହୁଁ ଆ କଣ କରୁଛ? ଦେହ ପା ସମସ୍ତଙ୍କର ଭଲ ଅଛି ଘରେ?
ହଁ ଭଲ ଅଛି, ତା ବାପା ଠୁ ସବୁ ଧରିକି ଆଇଲେ ଆଜି ମୁଁ କହିଲି ହେରା ମାଛ ଏ ଦିନ ର ହେଇଥିଲା ଫୁଣି ଆଜି ମାଛ ହେରା ଏରା ତରକାରୀ କରିଆନି। ମାଛ ଥାଉ ରାତି ତରକାରୀ କରିବା ଏଇନା କିଏ ଖାଇବ? ହୁଁ ଏଇଆ ଆଉ।
ଆଉ ତମ ବାବୁ?
ଯାଇଛନ୍ତି ହାଠ ଆଡେ। ଶୁକ୍ରବାର ହାଟ ଏ ବାଲିପାଳ ଆମ ଗାଁ ପାଖରେ ତ!
ଉଁ ହୁଁ। ଆମର ବି ସେଇ ପନିପରିବା ତୋଳା ତୁଳି ହେଲାଣିି ହାଟକୁ ଯିବା ପାଇଁ।
ଉଁ ହୁଁ ଯାଇଛନ୍ତି ଉଁ ହାଟ ନ ଏଇ ପରିବା ଫରିବା କିଛି ନାହିଁ ଆଉ ସରିଗଲାଣି ସେଇ ଯାଇଥିଲେ ଯାଇଁକି ଆରଥର ଆଣିଥିଲେ ଆଉ ଯାଇନଥିଲେ
ହୁଁ ଉଁ ହୁଁ।
ଆଉ କାଲି ଗାଁକୁ ବି ପଡ଼ିବା ପରିବା ବିକା ଆସିଥିଲା ରଖିଦେଇଥିଲୁ ଝୁଡଙ୍ଗ ର ଖି ଦେଇଥିଲୁ ଆଉ କଲରା ଫଲରା ବି ରଖିଦେଇଥିଲୁ ଆଉ କଣ ସେ ସବୁ କଥା ଆଣିବେ କି? ଏଇନୁ ଗୋଟେ ଦିଟା ଧରିକି ଆସିବେ।
ହଁ ଏଇନୁ ତାପରେ ପାଖରେ ହାଟ ଯଦି ହଉଛି ନେଇ ଆସିବ। ଫ୍ରେଶ ପରିବା ଏଇନା ମିଳିବ।
ହଁ ସେଇଥିପାଇଁ ତ ଯାଇଛନ୍ତି ଆଉ।
ହୁଁ ବିଲବାଡି ପଟା?
ହି ଆମର ଏରା କରନ୍ତିନି କିଛି ଖାଲି ସେଇ ଧାନା ଫାନା ଦିଟା କରନ୍ତି ଯେ ସିଏ ବି ଲୋକ ଲଗେଇ କରିବେ ସିଏ ନିଜେ ବି ଯାଇ ଯାଇକି ଆଣ କରିବେନି ହେ ବୁଣି ଦେଇକି କାହାକୁ ଆସିନାହିଁ ଯେ କାହାକୁ କହିଦେଇଥିଲେ ବୁଣି ବୁଣି ଦେଇଥିଲେ ଟିକେ ବାପା ଗାଁ ରେ ତ ରୁହନ୍ତିନି ସିଏ ଭୁବନେଶ୍ୱରରେ ରୁହନ୍ତି ସିଏ ଆସିଲେ ପନ୍ଦର ତାରିକି ଭିତରେ ଆଇଲେ ରୁଆ ପୋତା ହବ ଯାହା ହବ ଆଉ। ପୁଣି ଯାଇ ଇରା ଯାଇକି ଟିକେ ଦେଖି ଆସିବେ ଯାହା ଘାସ ଫୁଷ ହେଲା କିି କଣ?
ଯୋଉ ପାଣି ଅଛି ବିଲାରେ।
କେଇଜାଣି ସେ ଜାଣିଥବେ ପାଣି ଅଛି କି କଣ ଅଛି। ସେ ତ କାହାକୁ କହି ଦେଇଥିଲେ ଯେ କିଏ ବୁଣି ବୁଣା ଦେଇଥିଲା ଗଛ ଉଠିଲାଣି କି ନାଇଁ ସେଏ ତାଙ୍କର ଜାଣିଥିବେ। ଇଏ ଯାଆନ୍ତିନି ଟିକେ ବିଲ ଭାଡିଆଡେ। ଇଏ ବାପା ବି ଘରକୁ
ତି କଲେ ତମ ଗାଁରେ।
ଆମ ଗାଁରେ ଏତେ ଭଲ ହୁଏନି ମ ଏ ପାଖ ଗାଁ ଆଡେ ଯାଇକି ବୁଲିକି ବୁଲିକି ଆସିଥିଲୁ। ଆମ ଗାଁ ରେ ହୁଏ ଯେ ଆମେ ନିଜ ଗାଁ ରେ କଣ ବୋହୂ ଉରା ଯିବୁ ଦେଖିବୁ। ସେଇଥି ପାଇଁ ଭଲ ସେ ହୁଏ ନାଇଁ ନା ସେଇଥିପାଇଁ ଇଚ୍ଛା ହୁଏ ନି ଦୋଳି ପଡେ ସବୁ ଦୋଳି ଏ ଗାଁ ପାଖ ଯୋଉ ହୁଏ। ସେଠି ହୁଏନି ସେଇଥିପାଇଁ ଆମ ଗାଁ ପାଖ ଆଡ଼େ ବେଳେ
ଏବେ ତ ସବୁ ସବୁ ସବୁ ଗାଁରେ ହେଲା ରଜ ମହୋତ୍ସବ କଲେଣି। ପୁରା ମେଲୋଡି କରୁଚନ୍ତି। ମାଇକ୍ ଫାଇକ୍ ବଜେଇକି ଭଲ କରୁଚନ୍ତି ଏବେ ଆଗରୁ ଏମିତି କରୁନଥିଲେ ରଜ। ଏବେ ପ୍ରାୟ ପ୍ରାୟ ଗାଁ ରେ ସେଇ ପରିକା କଲେଣି ରଜ ମହୋତ୍ସବ। ଆମ ଗାଁରେ ରଜ ଭଲ ହୁଏ ମେଲୋଡି କରାଯାଏ। ଫଁକ୍ସନ ଦିନରେ ଏଁ ଦିନରେ ମେହେନ୍ଦୀ ପାଖାପାଖି ଆଉ ଦିନରେ ମେହେନ୍ଦୀ କରନ୍ତି ଆଉ ପୁଚି କବାଡ଼ି। ଆଉ ସବୁ ପ୍ରକାର ଖେଳ କରାଯାଏ। ଶୁବୁନି।
ମୁଁ କହିଲି ଫଟ ଲାଇନି।
ଆଜ୍ଞା ଏ ପାଖାପାଖି କି ଆଉ।
ଅହୋ ଏଜ୍ଞା ଆଉ
ଆଉ ରାତିରେ ମେଲୋଡି କରାଯାଏ। ଆଉ ଭୋଜି ବି କରନ୍ତି ଯେଉଁମାନେ ଯୋଉ ଦେଖିବା ପାଇଁ ଯାଆନ୍ତି ମଲୋଡି ଆଉ ଯୋଉ ଦୋଳି ଫୋଳି ଖେଳିବା ପାଇଁ ଜମା ଯାଆନ୍ତି ସେମାନେ ଭୋଜି ଖାଇକିନା ବି ଆସନ୍ତି ସେଠି ଭୋଜି ଭୋଜି ହୁଏ ଆମର ମନ୍ଦିରଟେ ଅଛି ନା ସେଠି ସବୁ କରାଯାଏ ରଜରେ ଭଲ କରାଆଡେ ଆମଆଡେ ତଥାପି ଆମ ଗାଁ ପାଖ ଥରେ ଆମେ ଯାଉଁ ବୁଲିବା ପାଇଁ ଗାଁ ପାଖ ଏଠି ଅଛି ବାଲିପା ଅଛି ରେକୁଟିଆ ଅଛି। ଆଉ ପାଟଣା ଅଛି। ଆମ୍ପର ଅଛି ସେଠି ସବୁ ଭଲ ରଜ ବି କରାଯାଏ ସେଠିକି ବି ଯାଉ ବୁଲିବା ପାଇଁ।
ଗି ଗାଁ ସେଆଡେ ବି ସୁଧା ଆମେ ଯାଇ ଯେତିକି ଯେତିକି କହିଲ ସେ ସେ ସେଠି ଆମ ଯାଇକି ଆସଚୁ।
ହୁଁ ସ୍ୟାଡେ ବି ବୁଲିବା ପାଇଁ ଯାଉ। ଲାଷ୍ଟ ରଜ ଦିନ ଯାଇଥିନୁ ଛୋଟ ଛୁଆ ଧରିକିରି ଯାଇହବନି ନା ଆଉ ମୋର ଯା ହଉ ପାଞ୍ଚେ ପୁରିକି ଛଅ ଚାଲିବ ଗୋଟେ ଝିଅଟେ। ଆଉ ଏଇ ସାତ ମାସେ ଗୋଟେ ପୁଅଟେ ଆଉ ଛୋଟ୍ ଇରେ ଯାଏ ତଥାପି ଯାଇଥିଲୁୁ ହୁଁ।
ପୂଅ କୁ।
ଯାଇକି ବୁଲିକି ଆସଥିଲୁ ସେଆଡେ ରଜ। ଆଉ ରଥଯାତ୍ରା ଦେଖିକି ଯାଉଛ ନା ପୁରୀ ଆଡେ।
ନା ମୁଁ ପୁରୀ ଫୁରି ଯାଏନି।
ତାପରେ ଜାମରେ ବି ଯାଇହବନି ମନ ଥିଲେ ବି ଯାଇ କମ ଯାମ୍ ନା ଏ ପୁରୀ ରଥଯାତ୍ରା ଟାଇମିରେ। ଯୋଉ ଦଳା ଚକଟା ବଡ ଲୋକ ବି ଅଣେ ନିିଶ୍ଵାସୀ ହେଇ ଯାଉଚନ୍ତି ଜୀବନ ବି କାହାରି ବି ପଳୋଉଚି ଏ ଦଳା ଚକଟରେ ଏଇ ଛୋ ତୁ ଛୁଆ ନେଇକି ପୁରୀ ଯିବୁ ହୁଏ ମୁଁ ଆମେ ଯାଉନା। ଆମ ଗାଁରେ ହୁଏନି ତମ ଗାଁରେ ହୋଉଥୁବ ରଥଯାତ୍ରା ହୁଏ?
ରଥଯାତ୍ରା ହଁ ହୁଁ। ଆମେ ଟାଣୁ ବି ସୁଧା ଆମ ଘର କତିରେ।
ଟାଣ?
ରଥଯାତ୍ରା ହୁଏ ହଁ ଯାଇକି ଟିକେ ଛୁଇଁଦବା କଥା ଆଉ ଲୋକ ଗହଳିରେ ଆ
ହଁ ଟିକେ ଛୁ ଛୁଇଁ ଦେଲେ ଭଲ ଲାଗିବ ଠାକୁରଙ୍କ ରଥ ଦୋଉଡି ଭାଗ୍ୟରେ ଥିଲେ ଛୁଇଁ ନହେଲେ ହବନି ଆମେ ଦେଖିପାରୁଛୁ କି ଆମ ଗାଁ ପାଖରେ ନାହିଁ ଆମେ ଦେଖିପାରୁନୁ। ସେ ଛୋଟ ଛୁଆ ହେଇଥିଲୁ ସେ ଗାଁ ପାଖ ପାରେ ଯାଉଥୁଲୁ ରଥଟା ରଥଯାତ୍ରା ଦେଖି ହୁଁ। ଯାଇ ପାରୁନି ଆଉ ତମ ଗାଁରେ ଆଉ ଏଇନା କଣ ପର୍ବ ଅଛି?
ଆଉ କଣ କାଇଁ କିଛି ନାଇଁ ହା ହେ। ବୁ ନା
ଉଁ ହୁଁ। ଏ ୟା ପରେ ପରେ ତ ହେଇଯିବ ଖୁଦୁରୁକୁଣୀ ଓଷା ମୁ କଇଲି ରଥଯାତ୍ରା ପରେ ପରେ ଖୁଦୁରୁ ପୁଣି ଓଷା ପଡିବ ତାପରେ ବିଶ୍ଵକର୍ମା ପୂଜା ବି ପଡିବ।
ପିଲା ଥିଲି ହେଇ ବୋଲି ଖୁଦୁରୁକୁୁଣୀ କରଥିଲି ଯେ ଏ ବର୍ଷେ ହେଲା ମୋ ବାହାଘର ହେଇଗଲା। ସିଏ ଆଉ ପଳେଇଲେ।
ହୁଁ ହଁ ତମର ତ ଛୋଟ ଝିଅଟେ କୋହୁଚ ଆଉ ତମ ଝିଅ ଫୁଣି ଯାଇକି ବଡ ହେଲେ କରିବେ ଉହୁଁ ହୁଁ ହୁଁ।
ତାଙ୍କର ଏଇ ବର୍ଷେ ହେଲା ବାହାଘର ହେଇଗଲା ଦି ଜଣ ନଣନ୍ଦ ସେଇ ବଡ ନଣନ୍ଦ ପାଖାପାଖି ବାହା ହେଇଚନ୍ତି ସାନ ତାଙ୍କର ହେଇ ଆ ହେପଟ ଆଡେ ଅଧିକ ବାଟ ଟିକେ ବାହାହେଇଚନ୍ତି ଆଉ।
ହୁଁ ଦି ଜଣ ନଣନ୍ଦ? ଆଉ ଆଉ କିଏ ଅଛନ୍ତି ଭାଇ କେତେ ଜଣ ତମେ ଏକା?
ଏକା ହଁ ଏକା ବଡ।
ବଡ଼।।
ହୁଁ।
ବଡ ହୁଅ କି ସାନ ହୁଏ ଆଉ ଗୋଟେ ପୁଅ ତ ଆଉ ହୁଁ ବଡ ସାନରେ କଣ ଆଉ ପ୍ରଭେଦ।
ଇଏ ସମସ୍ତଙ୍କଠୁ ବଡ ତାପରେ ଦି ଜଣ ଝିଅ।
ହଁ ଯେ ସେଇଆଯେ ମାନେ ଏକା ତ ଆଉ
ହଁ ଏକା।
ଶାଶୁ ଶ୍ୱଶୁର ଷ୍ଟ୍ରଙ୍ଗ୍ ଅଛନ୍ତି?
ହଁ।
ହୁଁ।
ଅଛନ୍ତି ଦେହ ପାତ ସମସ୍ତଙ୍କର ଲାଗୁ
ସମସ୍ତ ଦେହ ପା କାହାର ନାହିଁ ସମସ୍ତଙ୍କର ଦେହ ପା ଅଛି। ଆମେ ତ ଏଇ ଏ ହେ କିନା ଏ ଏବେ ମାସ ହେଲା ମୋ ଦେହ ପୁରା ଖରାପ ହେଲା ପୁରା ସିରିଅସ୍ ହେଇଗଲା। ଛୋଟଇ ମୋ ପୁଅଟାକୁ ଛୋଟ ଛୁଆ ଟାକୁ ସେତେବେଳେ ସେତେବେଳେ ସାତ ଛଅ ମାସ ଚାଲୁଥିଲା ତାକୁ ଛାଡି ଦେଇକି ଘରେ ମୁଁ କଟକରେ ଯାଇକି ଛଅ ଦିନ ଆଡମିସନ ହେଇକି ଆସି ରହିଲି। ତାଦେହ ସିରେସ୍ ହେଇଗଲା
ଆଉ ପେଟେଇଲାଣିନା ପେଟେନି ପୁଅ?
ପୋଟେଇଲାଣି ହାମ୍ବୁଡିଲାଣି ଚାଲି ଏଇ ବସିଲାଣି ପା ସେଇଥିପାଇଁ ତ ଟିକେ ଜଗିବାକୁ ପଡୁଛି ଚାରିଆଡେ ପଳଉଛି ହାମ୍ବୁଡେଇ ହାମ୍ବୁଡେଇ ବସି ବସି ପଳଉଛି। ନା ଜଗିଲେ ପଡିଯାଉଛି ଜେ ଷ୍ଟ୍ରଙ୍ଗ୍ ହେଇନି ନା ପଛ ପଟ ପଡିଗଲା ବେଳେକୁ ତା ମୁଣ୍ଡ ପିଟି ହେଇଯାଉଛି କାନ୍ଦୁଛି ଜୋରରେ। ତାକୁ ଟିକେଜଗିବାକୁ ପଢୁଛି ନେଇନାକେ ଏବେ ଆଉ ଆଉ।
ଓହୋ ଖୋ ଆଜି ଟିକେ ଖରାଟା ହଁ ଦଉଛି।
ହଁ ଆଜି ଟିକେ ଖରା ଦେଖେ କାଲି ବି ଅଳ୍ ଅଳ୍ପ ଟିକେ ଟିକେ ଖରା ଦେଖେଇ ଆଣିଥିଲା ତାପରେତ ପୁଣି ଯୋଉ ଦିଟା ତିିଟା ଅଳଠୁ ଟିକେ ଟିକେ ଟିକେ ଟିକେ ଟିକେ ଟିକେ ବର୍ଷା ପକେଇଲା ଆଉ।
ହଁ ପରା।
ଖରା ଦେଖ ରାତି ରାତିରେ ବର୍ଷା ହେଲେ ହୁଅନ୍ତା ଏ ଏଇ ଦିନରେଳୁ ଛୋଟ ଛୁଆ ଘରେ ଯେ ଢେଲି ତ ସଫା। କଣ କରିବୁ ହୁଁ।
ମୋର ଖାଲି ଭାତ ଦିଟା ଯାହା ଚୁଲିରେ
ହୁଁ
ହଁ ମା ଲୋ ମା।
ସକାଳ କାମ ସବୁ ସାରିଲାଣି ଡାଡିକି ଠାକୁପୁଜା ଫାକୁର ପୁଜା ସବୁୁ ସ ସବ୍
ହେରାପା ଛଅଟା
ଛଅଟା ଭିତରେ
ଛୁଆ
ହଁ ଶୀଘ୍ର ଉଠିବାକୁ ପଡୁଥିବ ବାସିକାମ ବି ଯାହାହେଲେ ବାସ ସନମଜା ମୁଜି ଘର ଦ୍ଵାର ଖରକା ଖରକି କରିକିଣି ଗାଧେଇକିନା ଚାହା କର ନା ଅଗାଧୁଆ ଫୁଗାଧୁଆ ଚା କରନ୍ତି ଅଗାଧୁଆ ଚାହା କରନି ନା।
ହଁ ଆମର ଏପଟେ ଅଗାଧୁଆ ସେଇ ଗାଧୋଇ
ରେସେଇ ଘରେ ଅଗାଧୁଆ ପଶୁନଥିବେ ଆଉ।
ହୁଁ ଦେହ ପା ଯଦି ଖରାପ ହେଲା ଲୁ